କିଆଁ ବନ୍ଦଖର୍।
ନମସ୍କାର।
କେମିତି ଅଛନ୍ତି?
ଭଲ ଅଛି, ଆପଣ କେମିତି ଅଛନ୍ତି?
ମୁଁ ଭଲ ଅଛି। ଆଉ ଆପଣଙ୍କର ଆ ପାଖ ପାଖରେ କିଏ ଅଛନ୍ତି କି ମୋର ଗୋଟେ କର୍ମ ଚୋରି ଦରକାର ଥିଲା।
ତ ଆଖ ପାାଖରେ କାଇଁ ହୁସ୍। ଆମ ଏଥି ଆଖପାଖ ତ କାଇଁ ମୁଁ କେବେ ଶୁଣିନି ନାହାନ୍ତି ତ।
ଓ ଆପଣଙ୍କର ସେଇଠି ଆଖପାଖରେ ମୁଣ୍ଡା ସାହି ଅଛି କି?
ଆଜ୍ଞା।
ସେଇଠୁ ଗୋଟିଏ କର୍ମଚାରୀ ମୋ ପାଇଁ ବୁଝି ଦେବେ।
ଆଜ୍ଞା ବୁଝିଦେବି ଆଉ।
ଆଉ ଆପଣଙ୍କର ଯୋଉ ବ୍ୟବସାୟ କେମିତି ଚାଲିଚି?
ବ୍ୟବସାୟ ସେମତି ଚାଲିଚି ଆଉ।
ପାମ୍ପଡ଼ ବ୍ୟବସାୟ କରୁଥିଲେ ପରା?
ଆଜ୍ଞା।
ଆଉ ପାମ୍ପଡ଼ ଆପଣ କେତେ ଟଙ୍କାରେ ଦଉ ମାନେ ଦଉଚନ୍ତି ମତେ ଟିକେ ଦେବେ ମୁଁ ଆଜି ସନ୍ଧ୍ୟାରେ ଯିବି।
ଆଜ୍ଞା।
ହଉ ଆପଣ ମୋ ପାଇଁ ପାଞ୍ଚ କିଲୋଓ ପାମ୍ପଡ଼ ରଖିଥିବେ ଭର ତି କରିକି ଅଖାରେ ମୁଁ ଯାଇକିଁ ନେଇ ଆସିବି।
ଆଜ୍ଞା।
ଆଉ ଆଜି କଣ ରୋଷେଇ କରିଥିଲେ?
ଆଜି ରୋଷେଇ ହେଇଥିଲା ଭାତ। ଆଉ ଡାଲି। ଆଉ ଆଳୁ ଭତ୍ତା ଟିକେ କରଥିଲୁ ଆମ୍ବ ଆଉଊ ବଢିଚୁରା। ଆଜ୍ଞା।
ଆଉ କିଛି?
ଆଉ କିଛି ନାଇଁ।
ଆଉ ଆପଣଙ୍କର ଆଜ୍ଞା।
ଆପଣ କଣ ଖାଇଥିଲେ?
ମୁଁ ତ ଖାଇଥିଲି ଆଜି ଖେଚୁଡି ଟିକେ ଖାଇଥିଲି ଆଜି ଯେହେତୁ ମଙ୍ଗଳବାରେ ମୁଁ ତ ଉଷୁନା ଖାଏନି ଅରୁଆ ଖାଇଥିଲି ଖେଚୁଡି ଟିକେ କରିକି ଖାଇଥିଲି ଆଉ।
ଓହୋ
ଆଉ ଆପଣଙ୍କର ନଳକୂପରୁ ପାଣି ଆସୁଛି ନା କୂଅରୁ
ନଳକୂ ପ
ନଳକୂପ ଆପଣଙ୍କର କଣ ସରକାରି ନଳକୂ ପ ଅଛି
ଆଜ୍ଞା
ଓହୋ ଆଉ ଆପଣଙ୍କର ଯୋଉ ନଳକୂପ କେମିତି କଣ ଟିକେ ବସେଇଲେ ମାନେ ସରକାରି ସରକାରଙ୍କ ନିକଟକୁ ନିଶ୍ଚିନ୍ତ ଦରଖାସ୍ତ ଲେଖି।
ହଁ ହଁ ଫାଷ୍ଟ ଆମ ଗ୍ରାମର। ସରପଞ୍ଚ କତିକି ନିକଟକୁ ଦରଖାସ୍ତ ଦେଲୁ।। ସେ ନେଇକି। ସେ ନେଇକି ଗ୍ରାମ ସରପଞ୍ଚ ଯେହେତୁ ସେ ନେଇକି ଦେଇଥିବେ ବ୍ଲକ ନହେଲେ କୋଉଠି ଦବା ଦ୍ଵାରା ତାପରେ ଯାଇକି ନଳକୂପ ଟା ସରପଞ୍ଚ ବୁଝିବା ଦ୍ଵାରା ନଳକୂପ ବସିଲା ଆଉ।
ଓହୋ ଆପଣ ସରକାର। କ ନିକଟରେ। ସରପଞ୍ଚଙ୍କ ନିକଟକୁ ଦରଖାସ୍ତ ଲେଖିଥିଲେ।
ଆଜ୍ଞା।
ହଁ ହଁ ନାଇଁ ଆମର ଏଠି ନଳକୂ। କୂପ ନାହିଁ ପାଣିରେ ପିଇବାକୁ ଅସୁବିଧା ହଉଛି ବର୍ଷା ଦିନ ଯେହେତୁ ଆସିଲାଣି ଆମେ ବିଡିଓଙ୍କ ପାଖକୁ ଙ୍କୁ ନଳକୂପ ପାଇଁ ଦରଖାସ୍ତ ଲେଖିବୁ ବୋଲି ମୁଁ ଟିକେ ବୁଝୁଥିଲି ଆପଣ କେମିତି କଣ ଦରଖାସ୍ତଟି ଲେଖିଲେ ତ ମୁଁ ବିଡିଓଙ୍କ ପାଖକୁ ଲେଖିଥାନ୍ତି
ଓହୋ
ଆଜ୍ଞା ଆଉ ଆପଣଙ୍କର ଘରେ ଟେଲିଭିଜନ ଅଛି
ଆଜ୍ଞା
ଦୂରଦର୍ଶନ
ଆଜ୍ଞା
ଆଚ୍ଛା ଆଉ ସେଥିରେ ଆପଣ ମୁଖ୍ୟ ସମାଚାର ଦେଖୁଛନ୍ତି
ଆଜ୍ଞା ଦେଖୁଛୁ
ଓହୋ ପାଣିପାଗ ବିଷୟରେ କିଛି ଦେଖିଛନ୍ତି ବର୍ଷା ଆମର ଲଘୁଚାପ ହେଇଛି କି କଣ
ନାଇଁ ଦେଖି ଦେଖିନି ତ
ଓହୋ ଆଉ ଆପଣଙ୍କ ର ଜେଜ ଶ୍ୱଶୁର ଙ୍କ ଦେହ କେମିତି ଅଛି?
ଭଲ ଆଉ ସେମିତି କେତେବେଳେ ଭଲ ହଁ ଦେହ ଖରାପ ହଉଛି ଯ ହଉ
ଓହୋ ଆପଣ କେମିତି କଣ ତାଙ୍କୁ ସମ୍ଭାଳୁଛନ୍ତି?
ସେମିତି ଆମ ଗ୍ରାମର ପାଖରେ ଏକ ମେଡିକାଲ ଅଛି ତ। ସେଇଠି ସେଇ ଚିକିତ୍ସା ହଉଛନ୍ତି। ହୁଁ
ଆଉ ଆପଣ ଏକୁଟିଆ ନା ଆପଣଙ୍କର ଘରେ ଆଉ ଯା ନଣନ୍ଦ କିଏ ଅଛନ୍ତି?
ହଁ ଜାଲ ଆନନ୍ଦ ଦିଅର ସମସ୍ତେ ଅଛନ୍ତି।
ଝିଅରଙ୍କର ଯୋଉ ଧର୍ମ ପତ୍ନୀ ଅଛନ୍ତି ନା ନାହିଁ?
ନା ଦିଅ ର ଙ୍କର ବୟସ ହେଇଗଲାଣିି ହେଲେ ଧର୍ମ ପତ୍ନି ଖଜା ହଉଛି ଆଉ
ହଁ ଆଜିକାଲି ତ ଝିଅ ମାନଙ୍କର ସମସ୍ୟା ଯାହା ଝିଅ ମିଳିବା ବହୁତ କଷ୍ଟ। ଆଜ୍ଞା ହଁ ଆପଣ ଖୋଜନ୍ତୁ ମୁଁ ଆପଣଙ୍କୁ ସାଥ ଦଉଛି ଠାକୁର ହୁଣ୍ଡାକୁଛି ଆପଣଙ୍କୁ ଜଲଦି ଗୋଟେ ଭଲ ଝିଅ ମିଳିଯାଆନ୍ତୁ।
ଏଜ୍ଞ୍ୟା ଆମେ ସେମତି ଖୋଜୁ ମୁଁ କହ ଆମେଁ ସେମିତି ଖୋଜା ଖୋଜି ଚାଲିଛି ଆଉ ଦେଖାଯାଉ
ଆଜ୍ଞା ଆଉ ଆପଣଙ୍କ ଦିଅର? କଣ କରନ୍ତି
ଘରେ ଅଛନ୍ତି ଚାଷ କରନ୍ତି।
ଚାଷ କରନ୍ତିୁ ଓହ
ହୁଁ
ଭଲ ଆଉ ଆପଣ ଆପଣଙ୍କ ବାପ ଘରକୁ କେମିତି ଯାଆନ୍ତି ବାପ ଘରକୁ ଯିବାକୁ ତ ରାସ୍ତା ନାହିଁ ଆପଣ କଣ ଡଙ୍ଗା ମାଧ୍ୟମରେ ଯାଆନ୍ତି ନା ନଈରେ ପହଁରିକି ଯାଆନ୍ତି?
ଡଙ୍ଗା ମାଧ୍ୟମ ରେ ଯାଆନ୍ତି ମୁ ନଈ ପହଁରା ଶିକିନି
ହ ଆପଣ ପହଁରା ଶିଖିନାହାନ୍ତି
ନା
ଓହୋ ଆଉ ଯଦି ଡଙ୍ଗାରୁ ମାନେ କେହି ନଥାନ୍ତି ମାନେ ଡଙ୍ଗା କିଏ ନେଇକି ଯାଆନ୍ତି ନା? ଆପଣ ନିଜେ ଡଙ୍ଗା ମାରିକି ନବେ
ଡଙ୍ଗା ଚଳାଳୀ ଅଛନ୍ତି
ପୁଛ କାତୁଆ କାତୁଆ ମାନେ ଅଛନ୍ତି ଆପଣଙ୍କର ସେଠି?
ଆଜ୍ଞା
ଓହୋ ତେବେ ଭଲ ଆଉ ଆପଣ ଜିନିଷ ପତ୍ର କେମିତି ଆଣନ୍ତି ସେଇଥିରେ?
ହଁ ସେଇ ସେ ଦଙ୍ଗାାରେ ହିଁ ଆସେ।
ଓହୋ ଆଉ ଆପଣ ଯୋଉ ଯାଆନ୍ତି ମୁଁ ତ ଦେଖିଛି ଏଇଠି ଆପଣ ଗଲାବେଳେ ଆପଣଙ୍କର ଯୋଉ। ହାଲୋ।
ଆଜ୍ଞା।
ଆଜ୍ଞା ଆପଣଙ୍କର ଯୋଉ କଣ କହିଲେ ଆପଣଙ୍କ ସ୍ଵାମୀ ଆଉ ଆପଣ ଯୋଉ ଯାଆନ୍ତି। ଅ କେମିତି ଯାଆ ସେ ସାଇକେଲ ରେ ତ ଆପଣ ବସିକି ଯାଆନ୍ତି। ସାଇକେଲ ଟି ଏପଟେ ରଖିକି ଯା ନା ଡଙ୍ଗାରେ ନେଇକି ଯାଆନ୍ତି। ସାଇକଲ କୁ
ଡଙ୍ଗାରେ ନେଇକି ଯାଉ ପୁଣି ଆସିଲା ବେଳେ ନେଇକି ହିଁ ଆସୁ। ଏକାରେ ସେକରେ ଗଲା ପରେ ସେକରେ ବି ଯାଇକି ବି ସାଇକେଲରେ ଯିବାକୁ ପଡିବ ନା ତ ସାଇକେଲ ଏକରେ ରଖିକି କେମତି ଯାଇହବ?
ଓହୋ ଆଉ ଆପଣଙ୍କ ଗାଁ ଖବର କଣ କୁହନ୍ତୁ?
ଗାଁ ଖବର ସବୁ ଭଲ ଯେହେତୁ ନଈ ପାଖରେ ଘର ଟା।
ଆଜ୍ଞା।
ତ ଏବେ ବର୍ଷା ଦିନ ନା। ସେଥିପାଇଁ ଟିକେ ନଈ ବଢି ହବାର ସମ୍ଭାବନା ଅଛି। ନ୍ୟୁଜ ଫ୍ୟୁଜ ଦେଖୁଛି ତାପରେ ବି ଘର ପାଖରେ ଯେହେତୁ ହଁ ଟିକେ ଦେଖି ଚାହିଁ ଚାଳୁଛୁ ଆଉ।
ଶୋଇଚ। ଦେଖ ମାନେ ନଈ ବଢି ଆପଣଙ୍କର ହେଇଯାଏ ନା?
ଆଜ୍ଞା।
ଓ ହୋ। ନଈ ବଢି ହେଲେ ଆପଣ କଣ କେମିତି ଖାଇବା ପିଇବା କରନ୍ତି?
ନଇ ବଢ଼ି କି ହେଲେ ର ହ
ସରକାର ତରଫରୁ କିଛି ସାହାଯ୍ୟ ମିଳେ?
ଆଜ୍ଞା।
ହଁ ହଁ। ହଉ ଇଚ୍ଛା ସ୍ଥାନରେ କାହି ରହୁ ତେବେ ଆଉ।
ଆଜ୍ଞା।
ଆଚ୍ଛା।
ହୁଁ।
ଆଉ ଆପଣଙ୍କର ଗାଈ କେ
ଆମର ଗାଈ ଦୁଇଟି ଅ ଅଛନ୍ତି। ଗୋଟେ ଉ ମାନେ ଜୋଉ ଗୋଟେ ଗାଇ କ୍ଷୀର ଦଉଚି। ଆଉ ଗ ଆଉ ଗୋଟେ ଅଛି ସେମିତି ଆଉ।
ଓହୋ ଭଲ ତେବେ ଆପଣଙ୍କର ପରିବାରଟି ଭଲରେ ଚାଲିଛି
ଆଜ୍ଞା।
ଆଚ୍ଛା। ଆଉ ଆପଣଙ୍କ ବାଡିରୁ କଦଳୀ ପତ୍ର କିଛି ଆମକୁ ଦେବେ ଯେ ଆମର ଶ୍ରାଦ୍ଧ ଅଛି ଅଁ ସେଥିରେ ଆମର ଟିକେ କାମରେ ଲାଗନ୍ତା
ଆଜ୍ଞା ନେଇଯିବେ ନେଇଯିବେ ଆଉ
ଆପଣଙ୍କର କଦଳୀ ଗଛ କେତୋଟି ଅଛି।
ଆମର କାଦଳୀ ଗଛ ତ ବାରି ରେ ବହୁତ ଅଛି।
ଓ ହ।
ଆଜ୍ଞା। ହଉ ଆଜ୍ଞା ମୁଁ ରଖ ରଖୁଛି
ହୁଁ ହ୍ୟାଲୋ।
ଆଜ୍ଞା।
ଜଉ କଣ କହୁଥିଲି କହିଲ
କହୁନାହାନ୍ତି
ଆପଣଙ୍କର ଯଦି ଆମ୍ବ ଥିବ ବାରିରେ ଆମ୍ବ ଆଉ ନଡିଆ ଆ ରଖିଥିବ ବ୍ୟାଗ ରେ ମୁଁ ଗଲେ ଏକାଥାରେ କ କଦଳି ପତ୍ର ଆଉ ଆମ୍ବ ନଡିଆ ସବୁ ନେଇକିରି ଆସିବି।
ଆଜ୍ଞା।
ଆଉ ଆପଣଙ୍କ ସା ସାଙ୍ଗ ତପି ଯେ ଏବେ ନୂଆ ବାହା ହେଇଥିଲେ ତାଙ୍କର ପିଲାପିଲି ହବାର ଥିଲା ସେ ସ ତାଙ୍କର ପୁଅ କି ଝିଅ କଣ ହେଲା।
ଆଜ୍ଞା ହେଇନି
ହେଇନି ହଉ ମତେ ଟିକେ ଜଣେଇବେ ନିଶ୍ଚିନ୍ତ ଜଣେଇବେ ମୁଁ ଟିକେ ତାଙ୍କ ଦୁଆର ମୁହଁରେ ଯାଇ ବସିବି ମିଠା ଦୁଇଟି ଖାଇବା ଲାଗି ରହିଲି ଧନ୍ୟବାଦ।
ଧନ୍ୟବାଦ।